ହଁ
ହଁ ଭୟସିଲ ରସନୁ
କଣ କହିଲେ?
ବୟସ ଠିକ ସେ ଆସୁ ଶୁଭୁଛି ତ
ହଁ ହଁ ଶୁଭୁଛି।
ଉ କଣ କରୁଥିଲେ?
ଏ ପାଠ ପଢାପଢି ଚାଲିଛି
ପଢଉଛନ୍ତି ନା ପଢଉଛନ୍ତି
ପଢ଼ଉଛି
କୋର୍ଟ ବିୟବ
କଣ ହକହିଲ?
କେଉଁ ବିଷୟ ପଢ଼ାଉଛନ୍ତି
ଆ ହିଷ୍ଟ୍ରି-
ହିଷ୍ଟ୍ରି ଇତିହାସ
ହଁ ତସ ସ ହବ ମି ସେଇ ମ୍ୟାଥ
କୋଉ କ୍ଲାସ
ଏ କ୍ଲାସ୍ ୱାନ ରୁ ସିକ୍ସ
ଟିଉସନ କରୁଛନ୍ତି।
ହଁ
ଗରମ କେମିତି କଣ ହଉଛି।
ଗରମ ତ ବହୁତ ଜୋର ହଉଛି। ଏବେ ତ ତାପମାତ୍ରା ବଢି ଯାଉଛି।
ହଁ ବହୁତ ପଡୁଛି ଯେତିକି ଗରମ ନହଉଚି ସେତିକି ଗୁଳୁଗୁଳି ବି ବହୁତ ହଉଛି।
ହଁ ତମେ ଏବେ କଣ କରୁଛ?
ମୁଁ ବି ବସିିଚି ଯାଇଥିଲି ମାର୍କେଟ ଟିକେ ବୁଲିକି ଆସିଲେ ଏବେ ଟିକେ ବସିଚି ରୁମ ରେ ବସିଛି ଆଉ
ହଁ କଣ କରନ୍ତି?
ମୁଁ ଏଇ ପଢାପଢି କରୁଛି ଆଉ।
କମ୍ପିଟେଟିଭ ପାଇଁ ପ୍ରିପାର ହଉଛି।
ଭାବି ସାରିଛନ୍ତି କଣ କରିବା ପାଇଁ
ହଁ ଟିଚର ହବା ପାଇଁ ଭାବିଚି ଶିକ୍ଷକ
ହଁ ଶିକ୍ଷା ତ ସବୁ କିିଛି ଆଉ।
ହଁ କଣ କରିବା।
କୋଉ କ୍ଲାସ ପାଇଁ।
ଅ ଏବେ ଫିଲାଲ ତ ଚାଲିଛି ଏକରୁୁ ଆଠ ପର୍ଯ୍ୟନ୍ତ।
ହୁଁ।
ତାପରେ ଦେଖିବା ଆଉ ବିଡି ଫିଡି କଲେ ଉପର ଲେବୁଲ ପାଇଁ ଦେଖିବା।
ହଁ ଛୋଟ ରୁ ଆମେ ବଡ ହେଇପାରିବା।
ହଁ।
ଆମେ ଏକାଠି ଚାହିଁଲେ। ବଡ ଆଶା କରିବା ବୋଲି।
ମାନେ ସେମିତି ଜଣେ ଭାବୁନାହାନ୍ତି ଆଉ ଏକାଥୀରେ ମାନେ ବଡ କିଏ ଗୋଟେ ଚାକିରି। ଯାହା ହଉ ତମେ ଭଲ ଗୋଟେ ବାଛିଚ। ଶିକ୍ଷା। ଦବା ପାଇଁ।
ହଁ ସେମିତି ଇଛା ଗୋଟେ ଥିଲା।
ଓହୋ ଇଚ୍ଛା ଥିଲା।
ଆଚ୍ଛା।
ଠାକୁରଙ୍କ ଦୟା ରୁ ସେଇଟା ବି ହେଇଗଲା ଚାଲିଛି ସେମିତି ପଢ଼ାପଢ଼ି ଚାଲିଚ ଯଦି ଠାକୁରଙ୍କ ଦୟା ରୁ ବାଜି ବି ଗଲା ଜବ୍ ହେଇଗଲେ ସରିଲା।
ହୁଁ।
ଏକ୍ଜାମ ଦେଇ ସାରିଲେଣି।
ନା ଏକ୍ଜାମ ଦିଆ ହେଇନି ତା ପାଇଁ ପ୍ରିପେୟାରଙ୍କୁ ପଢ଼ାପଢ଼ି କରୁଛି ଏକ୍ଜାମ ଦେବି ଆଉ। ବାହାରି ନି ପୋଷ୍ଟ ବାହାରି ନି ପୋଷ୍ଟ ବାହାରିଲେ। ପକେଇଦବା ଦେଖିବା। ହଁ ଆଜି ରୋଷେଇ କଣ କରିଥିଲେ?
ରୋଷେଇ ଆଜି ତ ଭାତ ଚିକେନ ସଣ୍ଡେ ଅଛି।
ହଁ ଆଜି ତ ରବିବାରେ। ଆମର ବି ଆଜି ସେଇୟା ହେଇଥିଲା ଯେ।
ହଁ।
ହୁଁ।
ଆମେ ଭେଜ ନନଭେଜ ମିଶା ମିଶି ଅଛନ୍ତି।
ଆମେ ଭେଜ୍ ବି କେତେ ନନଭେଜ୍ ଖାଉନାହାନ୍ତି ନାଇଁ।
ନାଇଁ ଚିକେନ ଖାଆନ୍ତି ନି।
ଓଛ ଚିକେନ୍ ଖାଆନ୍ତି। ରବିବାର ବହୁତ ଜଣ ଖାଆନ୍ତି ନି ଯେ। ହଁ। ଖାଇବା କଥା ନୁହେଁ ସେଟା ସୂର୍ଯ୍ୟଙ୍କୁ ପୂଜା କରନ୍ତି ତ। କିନ୍ତୁ ଆମେ ତ ଖାଇ ଦଉଛେ।
ସେଟା ବା ମାନୁଚନ୍ତି କେତେ ଲୋକ ଜଣ ଆଉ କେତେ ଖାଉଛନ୍ତି ଆଉ।
ହଁ ସେଇଟା ମାନିବା କଥା
ତମେ ଖାଅ ନା ନା
ହଁ ମୁଁ ଖାଏ ମୁଁ ମଙ୍ଗଳବାର ଛାଡ଼ି ଦେଲେ ପ୍ରାୟ ସପ୍ତାହରେ ଖାଏ ପରିବା ପତ୍ର ଟିକେ କମ୍ ଖିଆ ହେଲେ ପ୍ରୋଟିନ ଦରକାର ନା ଶରୀରକୁ
ହଁ
ହୁଁ
ଏଇ ଯୋଉ ଖରା ଗରମ କୁ ନା ରୋଷେ ସେଇ ଏତେଟେ କଲା କୋଉ ମାନେ ଟିକେ
ହଁ ଏଇ ଯୋଉ ଖରା ବୋହୁତ ଖରା ଗରମ ଜଣେ ଲୋକ ନିଆଁ ପାଖରେ ରହି ରୋଷେଇ କଲେ ବୋହୁତ ପ୍ରୋବ୍ଲେମ ହୋଉଚି, ବେଶିକଲି ଦ୍ୱିପହର ଟାଇମରେ ପ୍ରୋବ୍ଲେମ ହୋଉଚି।
ହଁ ଗ୍ୟାସରେ ରୋଷେଇ କଲେ ବି ସୁଧା
ହଁ ଗ୍ୟାସରେ ରୋଷେଇ କଲେ ହଁ
ଗ୍ୟାସ ହୋଉଚି ଚୁଲିରେ ବି କଲେ
ହୁଁ ଚୁଲିରେ କଲେ ତ ବୋହୁତ ପ୍ରୋବ୍ଲେମ୍ ଗ୍ୟାସରେ କଲେ ଟିକେ ଚଳିବ ଚୁଲିରେ କଲେ। ବହୁତେ
ଆରେ ସେଇ ତ ଚୁଲିରେ ଲୋକ ରୋଷେଇ କରି, କି ମାନେ ବୃକ୍ଷଲତା ଗଛଲତା ସବୁ ହାଣି କି ଆମର କେତେ କ୍ଷତି ହୋଉଚି। କହିଲ ପରିବେଶ କେତେ
ହଁ ସେଇଟା ତ ସିଏ ସମୁଦ୍ର କୁ ସଂଖ୍ୟ ଚୁଲି ରୋଷେଇ ସମୁଦ୍ର କୁ ସଂଖେ ରେ ହୋଉଚି। ଘର ବାରିକ କଳକାରଖାନା ଯଦି ହଉଛି।
ସେ ଯା ପରିବେଶ କେତେ ଦୂଷିତ ୀତ ବି ହଉଛି ସେଇ ଧୂଆଁ ଯୋଗୁ
ହୁଁ ସେଇଟା ତ ସତ କଥା
ଆଉ ଜଙ୍ଗଲ କାଟି ଆଣିଲେ ପଶୁ ପକ୍ଷୀ ସବୁ
ଗ୍ୟାସ୍ ଗ୍ୟାସ୍ ଆସିବ କୋଉ ଗ୍ୟାସ ତ ମିଳୁନି ଆଉ।
ନାଇଁ ଏବେ ଗ୍ୟାସ ବି ଆଉ ମିଳୁନି ଲୋକ କେ ତେ ହଇରାଣ ହେଇଯାଉଛନ୍ତି।
ସେ ଗ୍ୟାସ ପାଇଁ କେତେ ବଡ ଲାଇନ୍ ଲାଗିଥିଲା।
ଏବେ ଟିକେ କମ ହେଲାଣି ଆଉ।
ଯାହାର ବହି ନାହିଁ ତାକୁ ମିଳୁନି ନା ଯାହାର ବହି ଅଛି ତାକୁ ମିଳୁଛି।
ହଁ ସେମାନେ ତ ଭାରି ବି ହଇରାଣ ହଉଛନ୍ତି। ଏଇଠି ବି ଆମର ବି କେତେ ଲୋକ ସେମିତି ଅଛନ୍ତି।
ହୁଁ ହୁଁ। ଆମର ତ ଗୋଟେ ଟାଙ୍କି ଥିଲା। କି ତାର ବହିନ ନାଁ ନଥିଲା ନା ବହିନ ନଥିଲା। ଟାଙ୍କି ଥିଲା ଘରେ କିନ୍ତୁ ବହି ନଥିଲା ଆଉ ଗୋଟେ ଗୋଟେରେ ବହି ଥିଲା ଟାଙ୍କି ନଥିଲା ଗୋଟ ହଁ ସେଟା ହଉଛି ବହୁତ କଷ୍ଟମଷ୍ଟ ଫେର ବି ଗୋଟେ ହେଲା। ଆଜଷ୍ଟ ହେଲା। ଗଭର୍ଣମେଣ୍ଟ ତ କରିଛି ଗାଁ ଗହଳିରେ ପଇଁଚାଳିଶ ଦିନ ସହରରେ ତିରିଶ ଦିନ।
ହଁ ଆଚୁଆଲି ଭାରତ ଟାଙ୍କି ସବୁଠୁ ସୁବିଧା ଏବେ ଅଛି ହଁ ଭାରତ ଟ ତିନି ଚାରି ଦିନରେ ହେଇଯାଉଛ। ପଳିଆ ଅଛି ନା। ପାଖରେ ଆଣିକି ଦେଇ ଦେଇେଇ ଯାଉଛନ୍ତି। କିଛି। ହେଲେ ହଉନି ଭାରତ।
ହ ଆପଣ ବୋଧେ ଭାରତ ପାଖରେ ଅଛନ୍ତି ବୋଧେ ଆମରେ ତ ନାହିଁ ସୁବିଧା ନାହିଁ ଆମ ଘର ଠାରୁ ତିରିଶ କିଲୋମିଟର ଦୂରରେ ଭାରଙ୍କ।
ହ ହଁ ଆମର ନା ଘର ପାଖରେ ଆଣି ହେଇଯାଉଛନ୍ତି। ସେଟା ଟିକେ ସୁବିଧା ମିଳୁଛି ଆଉ ପର ସେଟା ଯୋଉ ତିରିଶ ଦିନ ହେଇଯାଉଛି ଏଟା ଟିକେ କମ ଅଛି ପାଞ୍ଚ ଛଅ ଦିନରେ ପଳେଇ ଆସୁଛି। ଭାରତ ଗ୍ୟସ ଟା। ଆଉ ଏବେ କଣ କର ପିଲାମାନଙ୍କୁ ପଢାପଢି କଣ କରୁଛି
ନାଇଁ ଟ୍ୟୁସନ୍ ନାଇଁ ଟ୍ୟୁଶନ କରୁନି କାହାକୁ। ଓ ଟଟିୁସନ କଲେ ଟିକେ ନିଜେ ପଢି ହବନି ଦୁଇରେ କୁଆଡେ ଗୁଡା। ବୁଲାବୁଲି ଟିକେ କରିବାକୁ ଯାଇ ହବନି କୁଆଡେ। ସବୁବେଳେ ବନ୍ଧା ହେଇ ରହିବାକୁ ପଡ଼ିବ।
ହଁ ଆଉ ବୁଲାବୁଲି କରିବାକୁ।
ହଁ ବୁଲାବୁଲି ଏ ତ ଗରମ ଯୋଉ ରେଟ ରହୁଛି ଯାଇ ହଉନି କୁଆଡେ ସାଙ୍ଗମାନେ ଡାକୁଥିଲେ ଟିକେ ଯିବାକୁ କୋଉଠି ଗୋଟେ କି ଗରମ ଯେମିତି ହଉଛି କୋଉଠି ବାହାରିବାକୁ ଇ୍ଛା ହଉନି।
ଆଛା ହଁ ତ ଗରମ ଯୋଗୁ ସମସ୍ତେ ବି କାଇଁ ହେଇ ଯାଉଛ ଯ ଇ ବି ହେଇଯାଉଛି ସଂଷ୍ଟ୍ରୋଗ ବି ହେଇଯାଉଛି କିଛି।
ସେଇତ କଥା ହଁ କୋଉଠି ଯାଇଥିବା ବୁଲିବାକୁ ଯଦି। ବାଇଚନ୍ସ ସେଠି କୋଉଠି କଣ ପ୍ରୋବ୍ଲେମ ହବ କି ଗହଳି ହେଇଗଲା ସଂସ୍ଟ୍ରୋଗ ହେଇଗଲା ପୁଣି ପାଣି ଫାଣି କାହାର ଗୋଟେ ଜ ଅଂଶ ଯଦ କ ଥିବ ପ୍ରୋବ୍ଲେମ ହେଲା ବହୁତ ହଇରାଣ ନା।
ହଁ ମେଡିକାଲ ସେଠି ନଥିବ ପାଖାପାଖି ମେଡିକାଲ ନଥିବ। ଆଉ ସେ ଆହୁରି ଲୋକଙ୍କୁ ଇଏ କରିଦଉଛନ୍ତି ଯାହାର ପାଖାପାଖି ଗାଁରେ ନାହିଁ ମେଡିକାଲ। ସେ କିଛି ବାଟ ଗଲା ବେଳକୁ। ଲୋକ ବେହସ୍ ହେଇଯାଉଛନ୍ତି।
ହଁ ଖରାଦିନ ଖରା ଖରାଦିନେ ଅତି ଖରା ହେଲେ ପ୍ରୋବ୍ଲେମ ଶୀତ ଦିନେ ଅଧିକ ଅତ୍ୟଧିକ ଶୀତ ହେଲେ ଖରାପ
ସେଥିପାଇଁ କୁହାଛି ଗଲେ ଛତା ନେଇକି ଯାଆନ୍ତୁ ସାଙ୍ଗରେ ପାଣୀ ହୋଟେଲ ନେଇକି ଯାଆନ୍ତୁ। ହୁଁ ଜୋତା ବି ନେଇକି ଯାଆନ୍ତ। ବୟସ ଲୋକ ମାନେ ବେଶୀ ଖରାକ ହୁଏ ଯାଇପାରୁନାହାନ୍ତି।
ଯାଇପାରୁନାହାନ୍ତି ଏ ବର୍ଷ ଆମ୍ବ କିନ୍ତୁ ସଫିସିଣ୍ଟ ହେଇଛି ନାଇଁ ସବୁଆଡେ ମିଳୁଛି ଆମ୍ବ ଯୁଆ ଟା ଦେଖିବେ ସେଆଡା ଆମ୍ଭ ଗୋଟେ ଗୋଟେ ବର୍ଷ ମିଳେ ନାହିଁ ଏଇ ବର୍ଷ କେମତି କଣ ସବୁ ସବୁବେଳେ ଆମ୍ବ ବୁଲୁଛନ୍ତି। ଦଶଷ୍ଟ ମଲଲା ପନ୍ଦର ଟଙ୍କା କିଲୋ ଏମିତି ହେଇଯାଇଛି।
ହଁ ଆମ ତ ଓଡିଶାରେ ସେଇଟା ଟିକେ ଶସ୍ତା ଆଉ
ହଁ
ଆପଣଙ୍କଆଡେ ବି ଅଛି ସଆଡେ
ଆମ୍ବ ତ
ହଁ
ହଁ ସେମିତି ଆଉ ଆମ୍ବ ସବୁଆଡେ ଏବେ ତ ଆମ୍ବ ଗଛ ବହୁତ କମିଗଲାଣି ଆଗରୁ ଟିକେ ଆମ୍ବ ଗଛ ଅଧିକା ହଉଥିଲା ଯୋ କାଟି କୁଟି ଦେଲେଣି ଆମ୍ବ ଗଛ
ହଁ ଆ ହଁ ଯାହାର ଜାଗା ବାଡିରେ ଘର କରିବାକୁ ହଉଛି। ଦରକାର ପଡ଼ିଲେ ଗଛ କାଟି ଦଉଛନ୍ତି।
ଗଛ କାଟି ଦଉଛନ୍ତି ଲାଇନ ତାର ବି ଜାଲଛିତା
ରାସ୍ତା କ ଯ ପଡୁଛି ସେଟ ବି କଟା ହେଇଯାଉଛି।
ହଁ ହଁ ହଉ ଥ୍ୟାଙ୍କୟୁ ମ୍ୟାଡ଼ାମ